ସାଙ୍ଗ ଶିଖିବିନି
ହ୍ୟାଲୋ ହୁଁ।
କହି ଚାଲ
କଣ କରୁଛୁ କି?
ଏଇ ଘଟଗାଁ ମାଆଙ୍କ ସିନ୍ଦୂର ଟିକେ ଲଗଉଛି।
ଓ ହଁ ଆଉ
ଆଉ କଣ କୁହ?
ଖାଇସାଇଲୁଣି ନା?
ନା ଖାଇନି।
ଆଉ
ଆଉ କଣ କରୁଚ?
ହୁଁ ହଁ।
ସଇଲାଣି।
ହଁ, ତୋମର?
କଣ ଆ, ଆଇଟମ୍ ଆଜି? ହଁ ସଇିଲାଣି।
ଡାଲମା, ଭଜା ଭାତ, ମଟର ତରକାରୀ। ଚିକେନ ପାଇଲେନି ଆଉ।
ଓହୋ ଖାଇ ଖଆ ସାଇିଲଣିି।
ହୁଁ ଖାଇନାହାନ୍ତି ଖାଇବେ ଆଉ ଜଳଖିଆ ଖାଇଥିଲେ ପିଠା ଖାଇଥିଲେ।
ହୁଁ।
ଓ ହୋ।
ହଉ। ଆଉ ତମ ପୁଅ କଣ କରୁଛି?
ପୁଅ କଣ କରୁଛି?
ପୁଅ ଟା ସୋଇପାଇଲା ବା। ହୁଁ।
ହୁଁ।
ଏଇ ନା ଆସିନି ଏଇ ଝିଅ ଟାକୁ ହାତ ଖୋଦୁଛନ୍ତି ବୋଉ।
ବଉ
ଓଁ ହୁଁ। ହୁଁ। ଆଉ
ହୁଁ ଆ ଆଉ କଣ ଏଇଠି ବସି ଟିକେ ଟିକେ କଥା ହଉଛି।
ହୁଁ ହୁଁ।
ଟିକେ ବୁଲିବା ପାଇଁ ଆଉ ପଡେ
ତମ ଗାଁକୁ।
ହୁଁ ଯିବା ଆଉ ଦେଖିଆ ହୁଁ ରଜ ଭଲ ହଉଛି ଆମ ଗାଁରେ। ଦୋଳି ଫୁଳି ପଡିଛି ମିନା ଜେରା ଆସିଛି। ଭଲ ହଉଛି ରଜ ଏଥର ଆମ ଆଡେ। ତିନି ବର୍ଷ ହେଲା ହଉଛି ଭଲ। ହୁଁ। ମିନା ବଜାର ବିନା ପଡିଛି। ଦୋଳି ତିନିଟା ଦୋଳି ଆସିଛି। ଯୋଉ ରାମ ଦୋଳି ଆଉ ପମ୍ପ ଦୋଳି। ଆଉ କଣ ଏଇ ଯୋଉ ଡାର୍ଗନ ଦୋଳି ନା କଣ? ସେଟା ଆସିଛି ଛୁଆଙ୍କ ଦୋଳି ଗୋଟେ ପଡିଛି। ଆଉ ପଟା ଦୋଳି ଖାଇ ଦୋଳି ଯୋଉ ସେଟା ପଡିଛି। ଏଇ ଛକରେ ଭଲ ହଉଛି। ବଡପଦାନ ଛକରେ ହୁଁ ଭଲ କରୁଛନ୍ତି। ହୁଁ
ଆଉ କଣ କୁହ।
ଆଉ କଣ କୁହ। ନାଁ କଣ ଏମିତି ବସିଛି।
ଦେଖିବା ଆଉ କଣ କରିବା ରଜରେ ତ କଣ ଏମିତି ଯିବ ଦିନଟା ଆଉ।
ହୁଁ
କୋଉ ରଜ ଆଛି? ଆଗ ବୋଲି ବାଉଳେଇ ହୋଉ ଥିଲେ। ରଜ କୋଉ ଛୋଟକରେ ପଲେଇବ ଜାଣି ହବନି।
ହୁଁ
ନାଁ କେ ରଜ ପଳେଇବ।
ହୁଁ
ଆଉ
ହଁ କଣ ଏଇଆ ଏଇଠି ବସିଛୁ। ହୁଁ ଭଲ।
ମୁଇଁ ଭଲ ନା ସବୁ।
ହଁ ଭଲ।
ଆଉ ତମ ଗାଁ ଖବର କଣ? ଗାଁ ଆ ନାଁ ଯାଇନି ଫାଷ୍ଟ ଦିନ ଟା। ଯି ମୁଁ ଆଉ। ହୁଁ ଆଜି ଫାଷ୍ଟ ଦିନ ଟା। ଯିମୁ ଆଉ ଦି ଦିନ ଅଛି ତ ଆଉ । ଏଇ ତୋଟାକୁ ସମସ୍ତେ ଯାଆନ୍ତି।
ହୁଁ
ଏଇ ଯୋଉ ତୋଟା ସେ ତୋଟାକୁ ସମସ୍ତେ ଯାଆନ୍ତି ଦେଳି ଖୋଲି ବାକୁ । ଆଉ କୋଉଠି ଏଠି ଏପଟେ ନୁହଁ ଗାଁ ଭିତରକୁ ଯାଆନ୍ତି। ହୁଁ। ଆଉ
ଆଉ କଣ କୁହ ନା ନୂଆ ଶାଢୀ କଣ ଛୁଆ ତ ପିନ୍ଧିଲ ନୂଆ ଶାଢୀ ଛୁଆ ପିନ୍ଧୁଛନ୍ତି ଆମେ କଣ ନୂଆ ଶାଢ଼ୀ
ହୁଁ ରଜ ଟା ଆବ ପିନ୍ଧିଥାନ୍ତା କଣ?
ହଁ
ହୁଁ
ହୁଁ ଆଉ କଣ କୁହ?
ହଁ କଣ? ତମର ଭାଇ ଭଉଣୀ କେତେଟା କଣ?
ଆମେ ଦି ଭଉଣୀ ଗୋଟେ ଭାଇ।
ହୁଁ ହୁଁ
ହୁଁ ଆ ଦି ଭଣୀ ବାଇଚୁ ଭାଇଟା। ଚିନା ଭାଇନି
ହ ହୁ ଆମ ମାଆଙ୍କ ଦେହ ଭଲ ଅଛି ନା ତ ମାଆଙ୍କ ଦେହ ପା
ଚା ତ ସବୁବେଳେ ଖରାପ ଆଉ ଭଲ କଣ? ଅଣ୍ଟା ହଉଛି ତାର ଇଏ ହଉଛି ତ। ଛଅ ଥର ଅପରେସନ ଆଲାଣି।
ହୁଁ ବୟସ ହେନ ସେମିତି ହବ। ହ ଦେହ ପା ଆଉ।
ହୁଁ ତମ ଘରେ ସମବୁସ୍ତେ ଭଲ ନା।
ହଁ ସମସ୍ତ ଭ ସେମତି ମୋ ବୋଉ ଅଣ୍ଟା ଫଣ୍ଟା ଆଣ୍ଠୁ ଫଣ୍ଟୁ ଗୁରା ବିନ୍ଧେ ତା ପରେ ଥଣ୍ଡା ଟା ସବଲେ
ହୁଁ।
ହୁଁ।
ଆଉ
ଆଉ କଣ କୁହ ମୋର ସେମିତି ଗୋଟେ ଭଉ ଗୋଟେ ଭାଇ ଦି ତେ ଭଉଣୀ
ହ
ଆଉ ଜୀବନ ବୁଲାବୁଲି କରିବା ପାଇଁ ଗାଁ ଭିତରୁକୁ
ଦେଖିବା କଣ ହଉଛି।
ହୁଁ
ଯାଇନୁ ତ ଦେଖିବା କଣ ହଉଛି ଆଉ ହୁଁ ଯାଇନାହାନ୍ତି କଣ ହବ କିଏ କହିପାରିବ
ହୁଁ ଗୋଟେ ଦିନ ସମସ୍ତେ ପଳେଇବ ଆଉ
ହୁଁ ଉ
ଆ ଉ ଆଉ କଣ?
ଆଉ ସବୁ ଭଲ ତମର କଣ ରୋଷେଇ କରୀଛ ପ ଋଷୁ
ରୋସେଇ ଇ ହଁ ଆମର ହେଇଥିଲା ସକାଳେ ଥିଲା ମିଠୁ ଥିଲା ହେଇନଥିଲା ସେରା ଯୋଉ ଥିଲା କାକରା ପଠା ସେରା କରିଦେଥିଲା ମଟର ତରକାରୀ କରିଦେଇଥିନୁ ଆଉ ଡାଲ ଟିକେ ଭଜା ଟିକେ ଏତି କରିଦେଇଛ ଆଉ ଭାତ ଟିକେ ଆଉ ସେଇରା କୁ ଖାଇଦଉନୁ ତାପରେ ପୁଣି ଦେଖିବା ଆଉ ଚାରିଟା ବେଳକୁ ଆଉ। ଜଳଖିଆ ଖାଇ ଦେଇେଛୁ ଭାତ ଖାଇନୁ ଆଉ ହୁଁ ଆଉ ନ ଖାଇଛ ନା ଜଳିଖିଆ ଫଳଖିଆ। ବେଦମ ଖାଇସି୍
ଜଳଖିଆ ଖିଆ ହେଇଛି ହଁ ଜଳଖିଆ ଖିଆ ହେଉଛି। ଜଳଖିଆ ଖାଇଛୁ ଭାତ ଖାଇନୁ। ମୋ ରୋଷେଇ ସରିଛି।
ହମ୍ଁ ହୁଁ।
ହୁଁ।
ହୁଁ ତମର ପା କେଉଁଝଲାଇନୀ ନା କଣ?
ହଁ।
ହଁ। ଆମର ବି ସେ କେଉଁଝର।
ଉଁ
ଏ ଆମ ବି ସେୟ କେଁଝର ପଦମପୁର ତ ଭଲ ହୁଏ ର ଫଚ ଫଚ ଜୀବନ ବୁଲିବା ପାଇଁ ପଦମପୁର ବେଲ ଭାଡି
ତ ଜାଣିନୁ କଣ କ ଭଲ ହୁଏ ହଁ ହଉ। ପଳ କଣ କରିବା ଆଉ ତ ଦିନି ଅଛି ଲାଷ୍ଟ ଦିନ ସମସ୍ତେ ଯିବ ଗଲେ ଆଉ।
ହୁଁ। ହୁଁ। ହ ଆଉ
ଆଉ।
ଆଉ କଣ କୁହ? କାମ ସୋଇ ଲଣିଆ
ହଁ କାମ ସଇନା ବି ଖାଇନାହାନ୍ତି ଖାଇବେ ଆଉ। ଖାଇନାହାନ୍ତି ଖାଇବେ କଲି ଆ ମୁ ପାଇିଲ ନେଇ ଚିକେନ ଯାଇ ନାତ ଯେ ପାଇଲେ ନା
ହୁଁ ହୁଁ ହୁଁ ଏଇନା ତ ରଜରେ ହି ଚିକେନ ମିଳିବନି ଆଉ।
କୋଉଠି ମିଳୁନାହିଁ।
ହୁଁ ସ୍ବୁ ଏ ବୋଉ। ହ
ହଁ
ଆଁ ହ୍ୟାଲୋ
ହଁ।
ହଁ କୁହ
ଆଛଟା ଛକ ଲାଗୁଛି ଭାରି ଆଛ।
ଛୁଆ ଲ ସେମିତି ହବ ଆଉ। ଆ ରଜ ତାଙ୍କର ଗୋଟେ ପର୍ବ ଆଉ ସେ ଚଗଲା ହେବେହି ନା କିଏ ଆଉ
ହଁ
ହୁଁ
ଏଟା ପୋଡାକୁ ବା ପିନ୍ଧି ଘଣ୍ଟା ପାଇଁ ପିନ୍ଧିଲାଣି ଡ୍ରେସ ଟା ଖୋଲିଦେଲା ଖୋଲି ଦେଇକି ତାର ଶୋଇ ପିଲା ଶୋଇକ ଉଠିକି ପିନ୍ଧିବ ଆଉ
ଆଉ ତିନିଦିନି ତିନିିହଳ ପିନ୍ଧି ଦବ ଆଉ
ହୁଁ ଉଁ ହୁଁ ହୁଁ। ଉଁ ତା ବାପାଙ୍କ ସାଙ୍ଗରେ ଆସିବେ ହଁ ତା ବା ପାଇସାଇଲେଣି ଆସିଲେ ଆଣିବେ ଡ୍ରେସେ। ଆମେ ପିନ୍ଧିବ ଆଉ
। ଆସିନାହାନ୍ତି। ।
ନାଁ ବା। ସେ ଏକାଠୀ ରୁହନ୍ତି। ସିଏ ସେତେବେଳେ ଫୋନ କରିନାହାଁନ୍ତି ସିକେନ୍ଦ୍ରାବାଦ ହେଇଥିଲେ, ସେତେବେଳେ ଫୋନ କରିଥିଲି ଯେ ସିକେନ୍ଦ୍ରାବାଦ ପାର ହେଲେଣି। ଆଉ ସକାଳେ ଏଇ ଏଗାରଟା ଖଣ୍ଡରେ ବୋଧେ ଭୁବ୍ ଭୁବେଶ୍ୱରରେ ପହଞ୍ଚିବେ ନା କଣ ଆଉ।
ହଁ।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
ସେଇଠୁ ପଳେଇ ଆସିବେ ବସ ରେ ଆଉ ବସ ତ ଯାମ
ହୁଁ। ହଁ ସେ ହେଇଯିବ। ପାଞ୍ଚଟା ସାଢେ ପାଞ୍ଚଟା ହେଇଯିବ ଆସୁ ଆସୁକା।
ହୁଁ।
ଆଉ। ଆଉ କଣ କୁହ?
ଖବର ଆଉ କଣ ଭଲ।
ଉଁ।
ତମ ପୁଅ ଖାଇସାଇଲାଣି ନା? ।
ହଁ ସେ ଖାଇଥିଲା ଛତ୍ ଛତୁଆ ଖାଇଥିଲା ଉଠିନେ ଖାଇବ ଆଉ। ଗାଧେଇ ସାରିଛି ଗାଧେଇ କି ଛତୁଆ ଖୋଇଦେନି ଛତୁଆ ଖୋଇଦେଇକି ଗାଧେଇ ଦେନି ଗାଧେଇ ଦେଇକିନି ତାକୁ ଶୋଇ ଏଇନା ଶୋଇଲା ସିଏ। ସେତେବେଳୁ ଖେଳୁଥିଲା। ଶୋଇଲା ଉଠିବ ତାର ଖାଇବ ଭାତ ଖାଇବ ଆଉ ଆଳୁ ପୋଡା ହେଇଛି।
ହଁ।
ହୁଁ। ଆଉ ମିଚିୟା ଆଉ କଣ?
ଆଉ କଣ ଏଇ ଭଲ ଆଉ।
ହୁଁ ହୁଁ। ଘରେ କଥା ହେଇଛ ନା ଆଜି
ନା ନା ଫୋନ କରିନି କରିନି।
ଉୁଁ ହୁଁଁ ହୁଁ ସେମିତି ବୋଉ ସେମିତି କଥା ହେଇଁଥିଲା ଏଇ ଦି ତିନି ଦିନ ହବ କଥା ହେଇଁଥିଲା ଏ ଫୋନ କରି ବୁଝେ ମନେ ବନେଇଥିଲୁ। ନା ନା କାମ ବ୍ୟସ୍ତରେ ଆଉ ମନେ ନାହିଁ। ହୁଁ କାମ କରୁଛି ତାର ର ଜ ପାଇଁ ସଫା ସଫି ଝଡା ଝଡି ଚାଲିଥିବ କି ନାଇଁ ଯେ ପାଗ ଫାଗ।
ହୁଁ।
ଆମ୍ ହାଲୋ ଆଉ ତମର ସଇଲାଣି ନା ଝଡା ଝୁଡି ରଜ ପାଇଁ।
ହଁ ହଁ ସରିଗଲାଣି।
ଉଁ ହୁଁ। ହୁଁ ସେଇ ତଉ ରଜ ପାଇଁ ସବୁ କଥା ଆଉ। ପାଗ ଫାଗ ସବୁ କରିକି ଗଲେ ପଡି ଉ ଠିକିନି
ହୁଁ।
ହୁଁ। ଆଉ ହଉ ରଖିଦିଅ ମୁଁ ଯାଉଚି ଭାତ ଖାଇବି ଏନା ସମସ୍ତିଙ୍କି ଭାତ ଦେମି
ହଉ।
ହୁଁ ରଖୁଛି।